ହାଲୋ।
ହଁ ଆଉ କଣ ଏତେ ଦିନ ପରେ କଲ୍ କୁଆଡେ ମନେ ନଥିଲା ନା କଣ?
ଟିକିଏ ବ୍ୟସ୍ତ ରହି ଯାଇଥିଲି କାମରେ।
ଆଉ ଆରେ ମୁଁ କଣ ତୋର ଭାଇଙ୍କର ଗୋଟେ ଝିଅ ଟେ ହେଇଛି ନା କଣ ପରା?
ହଁ ଆସିକି ହେଲାଣି ମାସେ ଦି ଅଢେଇ ମାସ ହେଲାଣି।
ହୁଁ ଆଉ ତା ନା କଣ ଦେଇଚ?
ତା ନା ଦିଆ ହେଇଛି ଶ୍ରୀୟାଂସି।
ବାବା ଆଜିକାଲି ତ ସବୁ ଖାଲି ସେଇ ଶ୍ରୀୟାଂଶି, ଦିବ୍ୟାଂଶୀ, ପ୍ରିୟାଂଶୀ।
ଫେମସ ନେମ୍
ଉୁଁ ନା ତମର ସବୁ ଏସ୍ ରେ ଏସ୍ ରେ ତୋର ତାର ପଡିଯାଇଛି।
ମୋର ଏସ୍ ରେ ଆଉ ମୋ ବାପାଙ୍କର ଏସ୍ ରେ ମା ର ଏ ରେ ଆଉ ମୋ ଖୁଡ଼ୀର ଏସ୍ ରେ ତାଙ୍କ ବଂଶ ସବୁ ଆର୍ ପି ହ ଆମର ସବୁ ଏସ୍ ଆଉ ସିଏ ଗୋଟେ ଖାଲି ଏସ୍ ଟା ଆଡି ହେଇଯାଇଛି।
ନା ଦେଖୁନୁ ଆମେ ଯୋଉ ସ୍କୁଲ ରେ ପଢୁଥିଲେ ଯା ଏସ ରେ ଦେଖୁନୁ ସବୁଠୁ ଅଧିକ ଛୁଆଙ୍କ ନାଁ ନଥାଏ ନା?
ହଁ ଆମ ସେକ୍ସନ ଟା ଖାଲି ଏସ୍ ରେ ଥିଲା ସ୍ମିତା ରାଣୀ ସ୍ମୃତି ରାଣୀ
ହୁଁ ହୁଁ ସୁଚରତା ସଙ୍ଗୀତା ସୋନାଲି
ସୁଖୁଖ
ହଉ ହଉ ହଁ ଝିଅ ଫୋନ୍ କରଚି ଆଉ କଣ ଖବର୍?
ଭଲ ତମ ଖବର୍?
ଆମର ସେମିତି ଆରେ ମୁଁ କାଲି ଆସିଲି ତ ଏଠିକି ଆଉ ଟ୍ରେନ ରେ ବସିଛି ମାନେ କଣ ଅଠର ଘଣ୍ଟା କି ପନ୍ଦର ଘଣ୍ଟା।
ତ ଟି- ଟିକେ ଭଲ ଲାଗୁନି ଆଉ।
ଓହୋ।
ମୁଁ ଲଗେଇବା କଥା ଆଉ ଏବେ ଅଛି ରୁମ୍ ରେ ଆଉ ଆଜି ତ ଛୁଟି ଅଛି ଡ୍ୟୁଟି ନାହିଁ ଆଉ ରୁମ୍ ରେ ଅଛି ଆ-ଆସିକି କଣ କହିଲୁ ଟ୍ରେନରେ ଆସିଲୁ ନା ଏତେ ସମୟ ଆସିକି ତାପରେ ପୁଣି ଆସିକି ଏଠି ରୋଷେଇ କରିବାକୁ ପଡ଼ିଲା ରୋଷେଇ କରିକି ଖାଇବୁ ଆଉ।
ଓ ଆଜି କଣ ନନ୍ଭେଜ ନା ଭେଜ୍?
ନା ମୁଁ ତ ସାଧା ଖାଉଛି ଆଇଁଷ ଖାଉନି ଆଉ ସେ ସାଧା ଆଉ। ନର୍ମାଲ ଯୋଉଟା ସାଙ୍ଗେ ସାଙ୍ଗେ ହେଇପାରିବ ଯେମିତି ମୁଁ ଆଜି କରିଦେଲି ହରଡ଼ ଡାଲି ଆଳୁ ଭର୍ତା ତା ସାଙ୍ଗେ ସାଙ୍ଗେ ଆସିକି ମାନେ ଏତେ ବିରକ୍ତିଆ ଲାଗୁଥିବ ନା, ତୁ ପନ୍ଦର ଷୋହଳ ଘଣ୍ଟା ବସିକି ଆସିଥିବୁ ଟ୍ରେନ୍ ରେ ଆଉ କଣ ଭଲ ଲାଗିବ କି? ଆଉ ହଉଛି, ମୁଁ ଆସିଲି ଆସିକି ପୁଣି ଟିକେ ଗାଧେଇ ଫାଧେଇକି, ସାଙ୍ଗେ ସାଙ୍ଗେ ପ୍ରେସର ରେ ବସେଇଦେଲି ଭାତ ତା'ପରେ ଡାଲି ଆଳୁ ସି କି ତାକୁ ପଘାରିକି, ଆଳୁ ଭର୍ତା କରିଦେଲି ଆଉ।
ହଁ, ହଁ ନାଇଁ ଗୋତ ଯେ ଡାଲି ବସେଇବୁ, ସେତେବେଳେ ସେଇ ଡାଲି ସହିତ ଆଳୁ ବି କାଟିକି ଚୋପ୍ ଚପା ଡେଇକି ପକେଇଦବୁ। ଡାଲିକି ବି ଡାଲି ସିଝିଯିବ ଆଳୁକୁ ବି ଆଳୁ ସିଝିଯିବ।
ହଁ ନା ମୁଁ ସେମିତି କରେ ଚୋପା ଛଡେଇ ଦେଇକି ସିଝେଇ ଦିଏ ଆଉ ଡାଲି ସହିତ।
ମୁଁ ବି ସେ ମୁଁ ବି ସେମିତି କରେ, ଗୋଟେ ଗ୍ୟାସ୍ ରେ ଏକାଥରେ ମାନେ ଗୋଟେ ଟାଇମ୍ ରେ ସବୁ ମାନେ ହେଇଯାଏ। ଡବଲ ଖର୍ଚ ବି ମାନେ ହବା ପାଇଁ ପଡେନି।
ଆରେ କଣ କହିଲୁ ଗ୍ୟାସ ରେଟ୍ ଏଠି ମୁଁ ନା କଣ କହିଲୁ ଖାତା କରିନି। ମାନେ ଯୋଉ ଖାତା ରେକର୍ଡ ରେ କରନ୍ତିନି, ତ ସେଇଟା ମୁଁ କରିନି ତ। ଆଉ, ମୋର କଣ କହିଲୁ, ମତେ ଆଉ ଟାଙ୍କି ଏଇ ଟାଙ୍କି, ଟାଙ୍କି ଆସୁନେଈ ତ ଟାଙ୍କି ଆସୁନେଇ ତ ସେଥିପାଇଁ ମୁଁ କଣ କହିଲୁ, କିଣିକି ଆଣିବାକୁ ପଡୁଛି ମତେ ଖୋଲା ମାର୍କେଟ ରୁ। ଖୋଲା ମାର୍କେଟ ରୁ କିଣିକି ଆଣିବାକୁ ପଡୁଚି ତ। ଏଠି କଣ କହିଲେ ଏ ଗ୍ୟାସ୍ ଯୋଉ ସ ତ ସେଇ ଯୋଗୁ ନା ଯ ତ ଯୋଗୁଁ ଆଉ, ମତେ କଣ କହିଲୁ। ଗୋଟେ ଲିଟର ଗ୍ୟାସ୍ କୁ ଯଦି ଆମେ ଖାତାରେ ଆଣିବା ତାହେଲେ, ସତୁରି ଟଙ୍କା ପାଖାପାଖି ବୋଧେ ପଡୁଛି। ମତେ ଏଠି ଅଢେଇଶହ ଟଙ୍କା ଲିଟର ପାଖାପାଖି ପଡିଗଲା।
ହଉ ଛ।
କଣ କରିବି? ଆରେ ସେଇ ସମୟରେ ଜାଣିଛୁ ନା ଆଉ, ଗୋଟେ କେଉଁଝର ପଟର ଜଣେ ଭାଇ ବି ଆସିକି ଅଛନ୍ତି ଏଠି ସିଏ ବି ସେଇ ସିଙ୍ଗିଲ୍ ମାନେ ମୁଁ ପାଞ୍ଚ ଲିଟିରିଆ ଗ୍ୟାସ୍ ଆଣୁଛି। ମୁଁ କହିଲି ପଳେଇବି ବୋଲି ଆଉ, କାଇଁ ଏତେ ବଡ ଟାଙ୍କି କରିବି ପୁଣି ତାକୁ ନିଅ ଚୁଲା ଫୁଲା ଆଉ, ହଉଛି ମୁଁ ଆଣିଥିଲି ସେ ସେଏଭି ସେମିତି ଆଣିଛନ୍ତି! ସେ ଦି ଲିଟର ଖଣ୍ଡେ ବୋଧେ ଗ୍ୟାସ୍ ଭରି ଥିଲେ। ମୁଁ ଫାଷ୍ଟ ପାଞ୍ଚ ଲିଟର ଭରି ଦେଇଥିଲି। ଆଉ ତାଙ୍କର ସେମିତି ସରିଗଲା ସେ ସେଆ ଆଠ ଦଶ ଦିନ ଖଣ୍ଡେ ପୁରା ଖୋଜିଲେ।। ମାନେ ଏଠି ଏଇ ମାନେ ଏଇ ଟାଉନ୍ ଟାରେ ଯେତେ କ ଦଶ ବାରଟା ଖଣ୍ଡେ ଗ୍ୟାସ୍ ତ ଯୋଉମାନେ ଦଉଛନ୍ତି ଏଜେନ୍ସି ଅଛି ସବୁଠି ବୁଲି ବୁଲି ବୁଲି ବୁଲି କୌଣସି ଜାଗାରେ ପାଇଲେନି।
ଓହୋ। ! ନାଇ, ମାନେ ଗ୍ୟାସ୍ ରେ ତ ନେଇ ହେଇପାରିବ ନା ଯୋଉ ଟ୍ରେନ ରେ?
ଟ୍ରେନରେ ନେଇପାରିବ ଯେ ଛୋଟ। ନା ବଡ ଟାଙ୍କି ନେଇ ମାନେ କଣ କହିଲୁ ହଁ ନା ଆଣିପାରିବୁ ସେଠୁ ଯେ ଆଣ ପୁଣି ନିୟ ଏତେ ବାଟରେ ଆଉ ଆମେ ଏଠି ରହିଛୁ ନା ଏଠୁ ଯିବା ପାଇଁ ପୁଣି ଦି ଦିନ ଲାଗିବ। ସେୟା ଆଉ।
ଭାକ୍।
ହୁଁ।
ହଁ, ହଁ।
ବାଧ୍ୟ ହେଇକି ଅଢ଼େଇଶହ ଟଙ୍କା ନିଅନ୍ତୁ ପଛେ, ତୁ କିଣିବୁ ମୁଁ, ମୁଁ ତ ଯେତେବେଳେ ଫାଷ୍ଟ ଆଣିଲି ଗୋଟେ ଦୁଇଶହ ଶ ଟଙ୍କା ଦେଇକି ଆଣିଲି।
ଚୁଲା ଗୋଟେ କିଣି ଦଉନ?
ଇଣ୍ଡକ୍ସନ କିଣିନେଲେ ଆଉ ସେତେବେଳେ କଣ କହିଲୁ? ଯେତେବେଳେ ଏମିତି ଗ୍ୟାସର ପ୍ରୋବ୍ଲେମ ହେଲା ନା ସେ ସେତେବେଳେ ଇଣ୍ଡକ୍ସନ ଗୁଡା ଦେଖୁନୁ ଫ୍ଲିପକାର୍ଟ ହଉ ଆମାଜନ ହଉ କି ସେଥିରେ ସବୁ ରେଟ୍ ବଢିଗଲା ନା। ଆଉ ଏମାନେ ବି ବ ହୁଁ।
ଏବେ ଡିସକାଉଣ୍ଟ ବି ମାନେ ରହୁଛି ମାନେ ଏଇ ଯୋଉ ଅ ଅଫର ରହୁଛି ଇଲେକ୍ଟ୍ରୋନିକ୍ସ ଉପରେ। ଅ ସେଥିରେ ଗୋଟେ ଇଣ୍ଡକ୍ସନ କିଣିଲେ ପଚିଶହ ଭିତରେ ପ ପଳେଇ ଆସିବ। ନଲେ ଅଫଲାଇନରେ ବି କିଣିଦେଲେ ବି ମାନେ ପାଇଯିବ ଅଫଲାଇନରେ ଆଇ ଥିଙ୍କ୍ ଅଧିକ ପଇସା ପଡିଯିବ।
ହୁଁ ଦେଖିବା ଆଉ। ହଁ ଦେଖିବା ଦେଖିବା ନହେଲେ ନାଇଁ ଏବେ ତ ମୋ ପାଖରେ ଅଛି ଗ୍ୟାସ୍ ଅଛି।
ହୁଁ।
ଆଉ କଣ ଯୋଉ ରୋଷେଇ ଏତେ ମାନେ ସେଇ ସମୟରେ ଏମିତି ହେଲା ଯେ ସିଚୁଏସନ ଆଉ ରୋଷେଇ ଏତେ ଆଇଟମ କରିକି ଖାଇବାକୁ ବି ଇଚ୍ଛା ହେଲାନି।
କି ଏଠି ତ ମାନେ ଆମର ଅ ଯଦି ଆଜି ବୁକିଂ କରିବୁ ତ ତିରିଶ ଦିନ ହାର୍ଡଲି ତିରିଶ ଦିନ ପ ପଚିଶ ଦିନି ପରେ ହିଁ ଆସିବ। ଏଥିପାଇଁ ଆମର ଦିଟା ଟାଙ୍କି ମାନେ ଗୋଟେ ମୋ ବଡବୋଉ ଘର ନେଇଆଇଥିଲେ। ଆଉ ସିଏ ତାଙ୍କର ବୁକିଂର ତାଙ୍କର ଏମର୍ଜେନ୍ସିର ସେ ବୁକିଂ ଆମେ କରିଦେଇଥିଲୁ ଆମ ପାଇଁ କିନ୍ତୁ ସିଏ କହିଲେ କି ଆଉ ମାନେ ଆମକୁ ଦେଇଦେଇଥାଅ ଇଏ କରିବୁ ବୋଲି ସେ ବାଧ୍ୟ ହେଇକି ତାଙ୍କୁ ପୁଣି ଦବାକୁ ପଡିଲା ପୁଣି ଆମର ସଇଲେ ଆଉ ଗୋଟେ ଟାଙ୍ଗି। ହଁ ତାଙ୍କ ପାଖରୁ ଆଣିଲୁ। ଆଣିକି ପୁଣି କାଲି ଆ ଆଜି ଗୋଟେ ଟାଙ୍କି ଆଣିକି ଆସଛୁ। ମାନେ ଆଡଭାନ୍ସ ରଖିଦେଇଛୁ ବୁକିଂ କଲାରୁ ଲେଟରେ ଦଉଛନ୍ତି। ସବୁ ନେଇଯାଉଛନ୍ତି ଲୋକ ଡବଲ ଡବଲ ତ୍ରିପୁଲ୍ ତ୍ରିପୁଲ୍। ଆଜି ଆଜି ଆଜି ମାନେ ପୁରା।
ହଁ ଦେଖେ ତମର ଖାତା ଅଛି ନା ଖାତା ଯଦି କରିଛ ତାହେଲେ କରି କରିପାରିବ ଆଣିପାରିବ ଆଉ ଆମର ଖା ତା ନାହିଁ ରେକର୍ଡ ନାହିଁ ଖାଲିରେ ଆଣିଲା ବେଳକୁ ସେମାନେ ଯେତିକି କହିବେ ବାଧ୍ୟ ହେଇକି ଦବାକୁ ପଡିବ ଆଉ।
ହଁ ଖାଲିରେ ବି ନଉଛନ୍ତି ଅଧିକ ପଇସା ସେଥିରେ ବି କମ୍ପ୍ଲେନ କରି ହଉଛି।
କମ୍ପ୍ଲେନ ସରକାର ତ ମନା କରୁଛି ଏମିତି କରିବା ପାଇଁ କିନ୍ତୁ ଯାହାର ନିହାତି ଦରକାରେ। ସିଏ ତ ଆଣିବ ନା ନାଇଁ।
ହଁ ସେଟା ବି ତ ହବ ନା?
ଆଉ କଣ କହ ଆଉ ଏବେ କଣ କହିଲୁ ଖାଇକି ଟିକେ ଶୋଇଥିଲି ଆଉ ଖାଇକି ଶୋ ବାପା ଏଇଠି ଅଛନ୍ତି। ସେ ବି ମାନେ ଏତେ ସମୟ ବସିଲାଠୁ ଆଉ ଟ୍ରେନରେ ଯେତେ ଇଏ ହେଲେ କଣ ଭଲସେ ଶୋଇପାରିବୁ କି? ଶୋଇପାରିବ ନା ତ ସିଏ ବି ଖାଇକି ଟିକେ ଶୋଇଥିଲେ ଆଉ
ଯାଇକି ଭାତ ଫାତ ରାନ୍ଧିକି। ଡାଲି କରିକି ବସିକି ଖାଇଲା ଖାଇକିନା
କଣ?
ସେଠି ବର ଫ୍ୟାନ୍ ଫ୍ୟାନ୍ ଅଛି ନା?
ହଁ ଫ୍ୟାନ ଅଛି ଫ୍ୟାନ ଅଛି ମାନେ କଣ କହିଲୁ ଏଇ ଘରଟା ଆମେ ଯୋଉଠି ରହୁଛୁ ନା। ସେଇଟା ହଉଛି ଗୋଟେ ମାନେ କଣ ଦି ମହଲା ବିଲଡିଂଟା ଯିଏ ଆମେ ତଳେ ରହୁଛୁ।
ହୁଁ।
ଆଉ ତ ସେଥିପାଇଁ ଟିକେ ଏଟା କଣ କହିଲେ ଏତେ ଥଣ୍ଡା ଲାଗୁଛି। ମାନେ ତୁ ଯଦି ନଡିଆ ତେଲଟେ ରଖିବୁ ନା ସେ ବସିଯିବ।
ହଁ ଓ ହୋ।
ଥଣ୍ଡା ଅଛି। ଏଇ ଜାଗା ଟା ବି ଥଣ୍ଡା, ମାନେ ଏଇଠୁ ଟିକେ ବରହମ୍ ପୁର ଗଞ୍ଜାମ ସେପଟ ପାର ହେଲେ ଆଉ ଗରମ ଲାଗୁଛି, ଆମ ସେପଟେ ଅଧିକ ଗରମ। ତାପରେ ଏଇଠି ମୋର ବିଲଡିଙ୍ଗ ସାଇଡ ରେ ହିଁ ଗଛ ଅଛି। ଆମ୍ବ ଗଛ ଆଉ ଦେବଦାରୁ ଗଛ ଏମିତି ସବୁ ବହୁତ ସାରା ଗ ଛ ଅଛି। ଆଉ
କୋରାପୁଟର କୋରାପୁଟ ନୁହେଁ
ହୁଁ- ହୁଁ- ହୁଁଁ।
ମାର୍କେଟ ଉପରେ।
ହଁ ମାର୍କେଟ ଉପରେ।
ପୁଣି ଆସିବ ରିଟର୍ନ କେବେ?
ଦେଖିଆ କେବେ ନେକ୍ସଟ୍ ଛୁଟି ମିଳିବ ଆଉ, ଛୁଟି ତ ଆମର ମିଳିଯିବ ଯେ ଦେଖିକି ନବାକୁ ପଡିବ ଯୋଉଟାରେ ନିହାତି ଯିବା ଦରକାର। ସେଇଭଳିରେ ଆଉ
ସେ ବୋଇଲେ ପୁଣି ଦି ଜଣ ଆଗେ ମିଶିକି ଆସୁଛ ଆଉ।
ହୁଁ।
ଆଉ ତୋ ଝିଅ ଘରେ?
ହଁ ଝିଅ ଘରେ ଅଛି ଆଉ।
ଘରେ କିଏ ମା, ଝିଅ, ପୁଅ।
ହଁ ଆମ ପୁଅ ଅଛି, ପୁଅ ତାର କରୁଛି ପଢୁଛି କେଉଁଝରରେ। ଏଇନା ଛୁଟି ଅଛି ବୋଲି ଆସିଛି, ଆଉ ପୁଣି ପଳେଇବ ଛୁଟି ଖୋଲିଲେ ରଜ ପରେ ଆଉ।
ହଁ ଆଉ ମୋ ବୋଉକୁ ମୁଁ କହିଲି ଯେ ତୁ ପଳେଇଆ ଆମ ସହିତ, ସେ କହୁଚି ମୁଁ କୁଆଡେ ଯିବିନି।
ଏତେ ଦୂର ନା ସେଥି ସେଥିପାଇଁ ସେ ସାହସ କରୁନାହାନ୍ତି ଘର ଛାଡିକି ଯିବାକୁ।
ଆଲୋ ଯେତେ ଦୂର ହେଲେ କଣ କହିଲୁ, ନିଜ ଜାଗାଟାରେ ତୁ ଅନ୍ୟ ଯୋଉଠି ଯେତେ ଖାଇବା ପତ୍ର ମିଳୁ, ଏଇ ଯୋଉ ଏଜେଡ୍ ଲୋକ ମାନେ କଣ ଯାଇକି ଅନ୍ୟ କୋଉଠି ରହିପାରିବେ?
କଦାପି ରହି ପାରିବେନି, ସିଏ ତାପରେ ବି ମେନ୍ କଥା ହେଲା ସିଏ ଜିନିଷ ଟା କଣ ଘରେ ବି ଆଉ ଗୋଟେ ଝିଅ ବି ଅଛି ନା, ତାକୁ ବି ତ ନେଇକି ଯିବେ ନା।
ହୁଁ।
ହେଲେବି ଆଉ ସିଏ ତାକୁ ଛାଡିକି ଯିବେ, ସିଏ କଣ ରାନ୍ଧିବ କଣ ଖାଇବ ଛୁଆ ଲୋକ
ହୁଁ- ନା- ନା କଣ କହିଲୁ, ଆମ ଗାଁଟା ପରିବେଶ ଟା ଯେମିତି ମାନେ ଏଠି ଆସିକି ମତେ ଫାଷ୍ଟ ଫାଷ୍ଟ ବି ଇଚ୍ଛା ହଉନଥିଲା ରହିବା ପାଇଁ, ଅବାଗିଆ ଲାଗୁଥିଲା। ଉଁ ଗାଁଟା ଗୋଟେ ଶାନ୍ତି ଆଉ।
ଶାନ୍ତି ହେଲେ ବି, ଆମକୁ ଦରକାର କଣ ଫ୍ୟୁଚର୍ ଦରକାରେ।
ହୁଁ।
ଶାନ୍ତିର ବହୁତ ଶାନ୍ତି ତ ଉଁ ରହିଲେ। କିନ୍ତୁ ଏବେ ମାନେ ଆଗକୁ ବଢିବା ପାଇଁ ହେଲେ, କୌଣସି ସା ସାଇଟ୍ କରିକି ଯିବାକୁ ପଡିବ।
ହଁ ଆଉ ହଉ ଆଉ କେତେବେଳେ କଥା ହବା, ମୁଁ ଯାଉଚି ଟିକେ ମୋର ମୁଁ ମାନେ ବାସନ ଫାସନ ଖାଇଦେଇ ପକେଇ ଦେଇ ଶୋଇପଡିଥିଲି ତ, ଆଉ ବାସନ ଟିକେ ମାଜିବି ଆଉ।
ହଉ ତାହେଲେ ଠିକ୍ ଅଛି।
ହଉ।